ହ୍ୟାଲୋ।
କଣ କରୁଚନ୍ତି?
ଏଇଠି-ଇ ଏଇନା ଶୋଇଛି ଟିକେ ଆଉ।
ଓହୋଃ ଶୋଇଥିଲେ ମୁଁ ତାହେଲେ ଉଠେଇଦେଲି ଆଉ। ଆଉ ଆଜି କଣ ରବିବାର କଣ ରୋଷେଇ ହେଇଥିଲା? ହ୍ୟାଲୋ।
ଜୀବନ କଣ ଖାଇଲେ ଦିପରେ?
ଆଜି ଆମର ଦିପରେ ଘରେ ରୋଷେଇ ହେଇନଥିଲା। ସେ ଘର ପାଖରେ ଜଣଙ୍କ ଘରେ ଭୋଜି ଥିଲା କି ଯାଇଥିଲୁ ଖାଇବା ପାଇଁ। ଆଉ ରୋଷେଇ ହେଇନଥିଲା ଘରେ ଆଉ।
ଘର ପାଖରେ କଣ ଘର ପ୍ରତିଷ୍ଠା ବୋଧେ ନା କଣ?
ନା-ନା-ନା ଏଇ ପ୍ରଦିଷ୍ଠା ନୁହେଁ ତାଙ୍କ ଘର ଶୁଦ୍ଧ-ଅ-ଅ-ଅ କ୍ରିୟା ଥିଲା କି ସେଇଥିପାଇଁ ଘର ପାଖ୍ ପାଖ ତ, ଡାକିଥିଲେ ଆଉ ଯାଇଥିଲୁ ଆଉ।
ଅଁ ହ, ଆଜି ତାହେଲେ ରବିବାର ଗୋଟେ ଆମିଷ ଫାମିଷ ଖାଇଥାନ୍ତେ ଯାଇ ସାଧା
ନାଇଁ-ନାଇଁ ସାଧା ତ ଖାଇଲେ ଖାଇଲେ ରାତିରେ ଡାକିଛନ୍ତି ଆଉ ଆଇଁ ଆମିଷ ଆଉ। ଦିନ ରାତି ଡାକିଛନ୍ତି ହଁ ହୁଁ।
ଅ
ଆମର ହଁ ଆମର ଦିନରେ ଆକ୍ଚୁଆଲି ହୁଏ ପୁରି ଆଉ ଆଳୁ କଷା ବୁଟ ଡାଲି ମିଠା ଦି ଚାରି ରକମ ଏମିତି ହୁଏ। ଖଟା ଫଟା ହୁଏ, ଆଉ ରାତିରେ ଯେମିତି ଭୋଜିରେ ଆଇଁଷ ମା ଛ ମାଛ ତ ମାନେ ଆଉ ଯୋଉ ସବୁ ଯେମିତି ହୁଏ ତରକାରୀ
ଅ-ହଁ-ହଁ।
ଉଁ ହୁଁ, ଆପଣଙ୍କ ଘରଟା କୋଉଠି?
ଆମ ଘ
ଆଜ୍ଞା-ଆଜ୍ଞା ଆମ ଘର ବାଲେଶ୍ଵର, ବାଲେଶ୍ଵର-ବାଲେଶ୍ଵର।
ଅ ହଁ ବାଲେଶ୍ୱର ବାଲେଶ୍ଵରରେ ତ ବଢିଆ-ବଢିଆ ଜାଗା ସବୁ ଅଛି ଆଉ ନା ବୁଲିବା ପାଇଁ? ହଁ-ହଁ ଭୋଗରାଇ ଶୁଣିଛି।
ହଁ ସେ ଭୋଗରାଇଠୁ ଆମ ଘର ହଉଛି ତିନି କିଲୋମିଟର ଡିଷ୍ଟାଣ୍ଟ୍।
ଅ- ହଁ- ହଁ।
ଏଇ ଆମର ବାଲେଶ୍ଵର ହଁ କଲେଜ କଣ କହିଲେ
ମୁ କହିଲି ହ ବାଲେଶ୍ଵରରେ ତ ଫକୀର ମୋହନ କଲେଜ ଟା ବେଶୀ ପୁରା ଇଏ ଆଉ ସବୁଆଡ଼େ ମାନେ ଜାଣିବେ ଆଉ ହଁ।
ହଁ ହଁ ବାଲେଶ୍ଵରରେ ତ ସେଇଟା ଆମ ଟାଉନ ସେଇଟା ହଉଛି ସହର ଟା ଆମେ ଏଇଟା ଗାଁ ଟା ଆମ ଗାଁରେ ବି
ଏଠି ପାଖରେ ଯୋଉ ଏସିଆ ର ବୃହତ୍ତମ ଲିଙ୍ଗ କୁହନ୍ତିନି କି ବାବା ଭୂସଣ୍ଡେଶ୍ଵର ସେ ଆମ ହଁ ଘର ଠୁଁ ସାତ ଛଅ ସାତ କିଲୋମିଟର ମାନେ ଦୂର ହବ ପାଖରେ ଆମର ମା ବାସ ଶୁଣ ମନ୍ଦିର ଅଛି ସବୁ ଦର୍ଶନୀୟ ସ୍ଥାନ ଅଛି। ଆଉ ଆପଣଙ୍କର ସେପଟେ ରଜ କେମିତି ପାଳିଥିଲେ?
ରଜ ବଢିଆ ଭାବେ ପାଳନ ହେଇଥିଲା ଆମର ବି ଏଠି ଗୋଟେ ଡମଣେଇ ମନ୍ଦିର ଅଛି ବଡ ମନ୍ଦିର ଟା ସେଠି ସବୁ ଠାକୁରାଣୀଙ୍କର ପୁରା ମାନେ ବଢ଼ିଆ ଭାବରେ ପୁରା ବ ସୁନ୍ଦର ସୁନ୍ଦର ମୂର୍ତ୍ତି ସବୁ ଅଛି ସେଠି ତାପରେ ରଜରେ ସେଠି ମାନେ ଦୋଳି ଚାରି ପାଞ୍ଚ ଟା ଲାଗେ ତା ପାଖ ତାପରେ ଯୋଉ ପୋଡ ପିଠା ଯୋଉ ପାନ ତାପରେ ଏମିତି ବିଭିନ୍ନ ଭେରାଇଟି ସେ ଜିନିଷ ସବୁ ସେଇଠି ଥଥିବାଆ ହେଇଥାଏ ଝିଅମାନେ ଯାଆନ୍ତି ସେଇଠିି ସବୁ ଖେଳନ୍ତି ତାପରେ ଉମ ଏମିତି ଗୋଟେ ଭଲ ଲାଗେ ଆଉ ମଜା ଲାଗେ ଆଉ ସମସ୍ତେ ତେ ମିଳିମିଶି ଝିଅ ମାନେ ବୋଉମାନେ ସମସ୍ତେ ଆ ମ ମଜା ଲାଗେ ଆଉ
ଆମର ଆଚୁଆଲି ବାର ମାନେ ପାଳନ ମାନେ ଆମର କଣ ନା ମାନେ ଦିଘା ଯେହେତୁ ଆମର ପାଖାପାଖି ଦିଘାର ଢାଇଚା ଆମ ପାଖାପାଖି ଅଛି ମାନେ ବେଙ୍ଗଲ ଢାଇଚା ଯେହେତୁ ତୁ ବେଙ୍ଗଲ ବର୍ଡର ଭୋଗ ରାଇତା ତେଣୁ ଆମର ପାଳନ ଗୋଟେ ଦିନ ସଂକ୍ରାନ୍ତି ଦିନ ହିଁ ପାଳନ୍ତି ଏବେ ତ ତ ଦୋକାନ ବଜାରରେ ବି ରଜପାନ ମିଳିଲାନି ଘରେ ଘରେ ସବୁ ଝିଅ ମାନେ ଦୋଳି କଲେଣିି ଆମେ ଯେତେବେଳେ ଛୋଟ ହେଇଥିଲୁ କିଛି ନଥିଲା
ହଁ ହଁ ହଁ ଓହୋ ଆପଣ ତାହେଲେ ଦୀଘା ପାଖା ନା?
ହଁ ଦିଘା ଆମ ଘରଠୁ କୋଡିଏ କିଲୋମିଟର ହବ।
ଆଦି ଗାଁରେ ଯୋଉ ଜଗନ୍ନାଥ ମନ୍ଦିର ଅଛି ଯାଇଛନ୍ତି ନା? ଯାଇଛନ୍ତି ଆ ଏପଟେ ପୁରୀ ଆସିନାହାନ୍ତି କେବେ?
ହଁ ପୁରୀ ଯାଇଛି ପୁରୀ ମୁଁ ଚାରିଥର ଯାଇଛି।
ଅ ଆମକୁ ଆମ ଘର ଠୁ ପୁରୀ ଟା ଟିକେ ଭଲ ପାଖ ହବ ଆଉ
ହୁଁ କେ ହଁ ପୁରୀ ପାଖ ମାନେ କେତେ ଭାଗ୍ୟବାନ କହୁନାହାନ୍ତି
ହଁ ଆମେ ଟ୍ରେନରେ ଗଲେ ଗୋଟେ ଘଣ୍ଟାରେ ବାଟ କିନ୍ତୁ ଲାଗେ ପୁର ପାଖରେ ଭଳିଆ ଆଉ
ଆଉ ପାଖରେ ମାନେ ଆମର କେତେ ଦୂର ହେଲାଣି ଆପଣଙ୍କର ପାଖରେ ହେଇନଥିବ ଆମେ ମୁଁ ଭୁବନେଶ୍ୱର ର ଗଲେ ମୋର ଭାଣିଜୀ ସେଠି ଅଛି ମୁଁ ସେଇଠିକି ଗଲେ ପଳେଇ ଯାଏ
ହଁ ତାପରେ ମୁଁ ବି ପୁରୀରେ ପାଠ ପଢୁଥିଲି
ହୁଁ ହୁଁ ହୁଁ ଆଉ ଆପଣଙ୍କର ଛୁଆ ପିଲା କଣ?
ହଁ ଛୁଆ ପିଲା ଯୋଡିଏ ଝିଅ ଆଉ
ଯୋଡିଏ ଝିଅ କେତେ ଭାଗ୍ୟବାନ ମୋର ଯୋଡିଏ ପୁଅ
ଆପଣଙ୍କର?
ମୋର ଦିଟା ପୁଅ।
ଅ ହ ଆପଣଙ୍କର ଦି ପୁଅ ମୋର ଯୋଡିଏ ଝିଅ। ଝିଅ ପୁଅ ଟି କଣ ଛୋଟ ଛୋଟ ନା ବଡ ହେଇଗଲେଣି?
ନାଇଁ ବଡ ପୁଅ ମୋର ଏଇଟ ରେ ପଡୁଛି ଆଉ ସାନ ଟା ଥ୍ରୀରେ ପଡୁଛି ଆଉ।
ଓହୋ ହୋ ଆ ମୋର ବି ସେଇ ବଡ ଝିଅଟି ଛଅ ଷଷ୍ଟରେ ପଡ଼ୁଛି ସାନଟା ତୃତୀୟ ଆଉ।
ହୁଁ ହୁଁ। ଆଉ ଇଏ ତାପରେ ମୋର ହ ବାହାଘର ହେଇଥିଲା ଦୁଇହଜାର ଦଶରେ ମାନେ ମୁଁ ସେଇ ବର୍ଷ ପ୍ଲସ୍ ଥ୍ରୀ ପାସ୍ ଆଉଟ୍ କରିଥିଲି ସେଇ ବର୍ଷ ମୋର ବାହାଘର ହେଇଥିଲା।
ତେରରେ ବଡ ପୁଅ ସାନ ପୁଅ ସତରରେ।
ଓହ ନାଇଁ ମୋର ଦିହଜାର ବାରରେ ବାହାଘର ହେଇଥିଲା।
ହୁଁ ହୁଁ ହୁଁ। ହୁଁ ଆଉ
ଆଉ ଆପଣ ହେଲେ କେତେବେଳେ ବୁଲିବାକୁ ଆସନ୍ତୁ ଇଆଡ଼େ।
ହଁ ଯିବା ଯିବା ବାଲେଶ୍ଵର ମୁଁ ନିଶ୍ଚିତ ଯିବା ଏ ଭୁବନେଶ ଶ୍ଵର ଗଲେ ନିଶ୍ଚିତ ଯିବା ସବୁ ଚିହ୍ନା ଜଣା ହେଲା। ମୁଁ କହିଲି ଭୁବନେଶ୍ଵର ଗଲେ ନିଶ୍ଚିତ ଯିବା। ଚିହ୍ନା ଜଣା ହେଲେ ଆଉ ମୋର ଭାଣିଜୀ ସେଠି ରହୁଛି ପଟିଆରେ। ହେଲା କି ଆମର ଜୁଇଁ ଜିଏ ସେ ମେ ଫେଆର ହୋଟେଲରେ ଅଛନ୍ତି ମାନେ ସେଫ୍ ଅଛନ୍ତି। ହେଲାକି ତ ଭୁବନେଶ୍ୱରର ମେ ଫେୟାର ହୋଟେଲ ଜାଣିଥିବେ ବୋଧେ? ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହେ୍ଲୋ କଥା ଶୁବା ଯାଉନି କି? ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ମୋ କଥା ଶୁବା ଯାଉନି କି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ମୋ କଥା ଶୁବା ଯାଉଛି କି? ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହାଲୋ ମୋ କଥା ଶୁଭା ଯାଉଛିକି ନାହିଁ? ହାଲୋ। ହାଲୋ। ଆଉ କଣ କରୁଚନ୍ତି ମୋ କଥା ଶୁଭା ଯାଉଛି? ହାଲୋ। ହାଲୋ ହାଲୋ ହାଲୋ ମୋ କଥା ଶୁଭା ଯାଉଛି? ହାଲୋ ହାଲୋ। ହାଲୋ ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। କଣ ଆପଣଙ୍କର ସେପଟେ ନେଟ ନେଟ ନାହିଁକି ମୋକଥା ଶୁଭା ଯାଉଛି ହାଲୋ। ହାଲୋ। ହ୍ୟାଲୋ। ଆଉ ମୋ କଥା ଶୁଭା ଯାଉଛି। ହାଲୋ। ହାଲୋ ହାଲୋ ହାଲୋ ମୋ କଥା ଶୁଭା ଯାଉନି। ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ମ୍ୟାମ୍ ମୋ କଥା ଶୁଭା ଯାଉଚି। ହାଲୋ ମୋ କଥା ସୁଭା ଯାଉନି? ହାଲୋ ହାଲୋ ମୋ କଥା ଶୁଭା ଯାଉନି?